ହ୍ୟାଲୋ।
ହ୍ୟାଲୋ। ଆଉ ଶୁଣ ମୁଁ ଏଇନା ମୁଁ ଏଇନା କେ ଶୁଣୁଥିଲି ଯେ ଏ ତମେ କେମିତି ଏଇ ମାନେ ତମର କାଳେ ବହୁତ ବଡ କାଳେ ଆମ୍ବ ବଗିଚା। ଆଉ ସେଇ ଆମ୍ବ ବଗିଚାରେ ତମର କାଳେ ବହୁ ମାନେ ବିଭିନ୍ନ ପ୍ରଜାତିର କାଳେ ଆମ୍ବ ତମ ବଗିଚାରେ ଅଛି। ଏ ତାପରେ ତମେ କାଳେ ସେଇ ଆମ୍ବ ସବୁ କାଳେ ବିକ୍ରି କରୁଚ ତ ଶୁଣୁଥିଲି ଯେ ମତେ ଟିକେ ତମର ହଁ ଯୋଉ କଣ କଣ ଆମ୍ବ ଆଉ ଆମ୍ବର ମାନେ କେଜି କେତେ ଟଙ୍କା ନଉଚ? ଆଉ ମତେ କେତେ ପ୍ରକାରର ଆଉ କେତେ ପରିମାଣର ଆମ୍ବ ଦେଇପାରିବ? ସେଇ ବିଷୟରେ ଟିକେ ମତେ କୁହ ମୁଁ ରଜକୁ କିଣିବି ବୋଲି ଭାବିଚି।
ହଉ ଆଉ ମୋର ଆମ୍ବ ହଉଚି ମଲ୍ଲିକା ଗୋଟେ ଆମ୍ବ ଅଛି। ବହୁତ ଟେଷ୍ଟି ସ୍ଵାଦ ବହୁତ ସୁନ୍ଦର ଆମ୍ବ। ଆଉ ଗୋଟେ ହଉଛି ଆ ତୋଟାପଲେଇ। ସେଟା ବି ବହୁତ ସୁନ୍ଦର ସ୍ଵାଦ। ଆଉ ଗୋଟେ ହଉଚି ଆଳୁ ଆମ୍ବ ଅଛି। ଆଉ ଗୋଟେ ଅଛି ମଣ୍ଡା ଆମ୍ବ। ଆଉ ଗୋଟେ ଅଛି ସୁନ୍ଦରୀ ଆମ୍ବ। ଆଉ ଗୋଟେ ଅଛି କାଳେଇ ଆମ୍ବ। ଏମିତି ବିଭିନ୍ନ ଆମ୍ବ ଅଛି ଆମ୍ବ ମୁଁ ହୁ ହୁ ଶହେ କୋଡ଼ିଏ କିଲୋ ଆମ୍ବ ସେଲ୍ ହେଲାଣି। ଆଉ ଭାବିଚି ଯିଏ ଖୋଜିନେ ତାଙ୍କୁ ମୁଁ ଦବାକୁ ମୁଁ ଇଚ୍ଛା ଅଛି ଆଉ ଖୋଜିିନେ ଦି-ଦିଆହେବ ଆଉ।
ଆଉ ହଉ ତାହେଲେ। ଆଉ ମୁଁ ଭାବୁଛି ଆମର ଏଇଠି ଗୋଟେ ବହୁତ ବଡ ଫଙ୍କସନ ହବ। ସେଇ ଫଙ୍କସନ ରେ ଆମ୍ବ ଖଟା କରାହେବ। ଆମ୍ବ ଖଟା କରାହବ ଯେ ତମେ ଆମକୁ ମିଠା ଆ ହଁ ଯଉ ହେଇଥିବ ସେଇଥିରୁ କୋଡିଏ କେଜି ମିଠା ଆମ୍ବ ଦବ। ଆଉ ଯୋଉ ତମେ କଣ କହୁଛ ସୁନ୍ଦରୀ ଯୋଉଟା ବହୁତ ସ୍ଵାଦିଷ୍ଟ ଯୋଉଟା ଆ ମାନେ ଭଲ ଟିକେ ମାଂସଳା ଥିବ ଚୋପା ଟିକେ ତାଙ୍କର ପତଳା ଥିବ। ସେଇ ଯୋଉ ଆମ୍ବ ଯଦି ଥିବ ସେଇ ଆମ୍ବରୁ ମଧ୍ୟ ଆମକୁ କୋଡିଏ କେଜି ଦବ। ଆଉ ସେଇ ଖଟାରେ କଣ ନେବେ ଗୋଟେ ନୂଆ ପ୍ରକାରର ଖଟା ଆମର ସେଇ କିଏରେ ହଉଛି? ସେ ନୂଆ ପ୍ରକାରର ଖଟାରେ ସେଇ ଆମ୍ବ ରସ ପଡିବ। ଆଉ ଗୋଟେ କଥା ତମେ ଏଇ ଯୋଉ ଆମ୍ବ ଗଛ ଲ ଲଗେଇଲ ତମ ଆମ୍ବ ଗଛ ଗୁଡିକ କେତେ ବର୍ଷ ସବୁ ହେଇଛି? ଆଉ କେତେ ବର୍ଷ ପୂର୍ବରୁ ଲଗେଇଥିଲ? ତାକୁ ଯୋଉ ବିଭିନ୍ନ ପ୍ରକାର ଲଗେଇଲ ତାର ରକ୍ଷଣା ତାର ସୁରକ୍ଷା କେମିତି କଣ ସବୁ ତମେ କରିଲ ସେଇ ବିଷୟରେ ଏ ମତେ ଟିକେ ବିଶେଷ କରି କିଛି ଗୋଟେ ଧାରଣା ଦିଅନ୍ତୁ।
ମୁଁ ସେ ଆମ୍ବ ଗଛ ଗୋଟେ ମୂଲିଆ ଦ୍ଵାରା ଗାତ ଖୋଳାଖୋଳି କଲୁ। କରିକି ତାକୁ କିଛି ଗଛ ବାଡିରୁ ବାହାରିଲା କିଛି ଗଛ ହଟି କଲଚର ରୁ ଆଣିନୁ କଲିମି ଗଛ କଲିମି ଆମ୍ବ। ଆଣିକି ତାକୁ ଗୋଟେ ଗ ଆମର ନ ସାତଟା ପାଇପି ଯୋଉ କ ଛିଣ୍ଡିଲାଣି ପାଣି ଦବାର ବୁଲେଇ ବୁଲେଇ ବାରିଟା ସାରା ପାଣି ଦିଆ ହୁଏ। ଗ୍ରାମାସିନି ସବୁଦିନ ଗ୍ରାମାସିିନି ଆଠ ଦିନେ ଦଶ ଦିନେ ଥରେ ଗ୍ରାମାସିନି ପଡେ। ତାକୁ କୋଉଠି ପୋକ ଖାଇଲା ମୁଁ ତାକୁ ଯୋଉ ଅପରେସନ୍ କରିକିନା ତାକୁ ଗ୍ରାମାସିନି ସେ ଫିନାଲି ସେ ଡିଟେଲେ ଏକାଠି କରିକି ପାଉଁଶ ଏତେ ଦ୍ବାରା ତାକୁ ତାକୁ ଛିଞ୍ଚନ କରେ ମାରେ ସେ ପୋକ ଫୋକ ଛାଡନ୍ତି। ଆଉ ଯଉ ଓ ଏବେ ଆଉ ଏତେଟା ନାଗୁନି ଖାଲି କିଛି ଅଳ୍ପ ଗଛରେ ପାଣି ଦିଆ ହଉଛି। ଆଉ ପାଣି ଫାଣି ବେଶୀ ନାଗୁନି। ବଡ ହେଇଗଲାଣି ଗଛ। ଗଛ ତିନି ବର୍ଷରେ ଫଳିଲା।
ହଉ ଆଉ ତାହେଲେ ଆଉ ଆମର ଏବେ ସବୁ ଆମେ ବି ଭାବୁଛୁ ଏମିତି ସବୁ ବିଭିନ୍ନ ପ୍ଲା ଯୋଉଟା କଣ ନର୍ସରୀ ଟାଇପ୍ ର ଯୋଉ କରିକି ସେମତି ଆମ୍ବ ଆଉ ପିଜୁ ଜୁଳି ଆଉ ହଁ କଦଳୀ ଏଇଗୁଡା ସବୁ ଲଗେଇବାକୁ ଏବେ ଜଣେ ହଟି କଲଚର ସେ ଆମର ଆସିଥିଲେ ଜଣେ ଆସିଥିଲେ ଦିଦି ଆସିଥିଲେ। ସେଇ ଦିଦି ଦିଦି ଆମକୁ କହିଲେ ଯେ ତମେ ଗୋଟେ କାମ କର ଏବେ ସବୁ ଗୋଟେ କଣ ପିଜୁଳି ନା ଟା କହିଲେ ମୋର ମନେ ନାହିଁ। ସେଇ ପିଜୁଳି ତୁମେ ଆଣି ତମେ ବାଡିରେ ଲଗାଅ। ଯେ ସେଇ ପିଜୁଳି ମାନେ ବୋହୁତୁ ବଡ ବଡ଼ ପ୍ରକାରର ପିଜୁଳି ଆଉ ବୋହୁତ୍ ମାନେ ମାଂସଳ ପ୍ରକାରର। ଆଉ ବୋହୁତୁ ସୁ ସ୍ୱାଦୁ ପୂର୍ଣ୍ଣ ପିଜୁଳି। କହିଲେ ତମେ ଯଦି କୋଡିଏ ଟା ଗଛ ଲଗେଇବ ତମର ପ୍ରଥମ ବର୍ଷ ପରେ ଦ୍ଵିତୀୟ ବର୍ଷ ତୃତୀ ଦ୍ୱିତୀୟ ବର୍ଷରେ କାଳେ ସେ ପିଜୁଳି ଫ଼ଳ ଦବ। ଆଉ ଯେତେବେଳେ ତୃତୀୟ ବିଷୟରେ ଫଳ ଦବ ସେଇ ଫଳକୁ କାଟିକି ତମେ ବାହାରକୁ ଫୋଫାଡି ଦବ। କାରଣ ସେଇ ଫଳ ଟାକୁ ତୁମେ ଖାଇବ ନାହିଁ। ତାପରେ ତାପର ବର୍ଷ ଫଳ ଦବ। ତା ପର ବର୍ଷ ଯୋଉ ଫଳ ଦବ ସେଇ ଫଳ ତମେ ଯଦି ଧର କୋଡିଏଟା ଗଛ ପିଜୁଳି ଲଗେଇବ ସେ ଯୋଉ ଫଳ ହବ ତାକୁ ଯଦି ତମେ ବି ବିକ୍ରି କରିବ ତମର ଅଧା ଲାଭ ପାଇବ। ତାପରେ ଇଏ ପ୍ରଥମ ବର୍ଷ ମାନେ ତୃତୀୟ ବର୍ଷ ପରେ ଯୋଉ ପ୍ରଥମ ବିଜୁଳି ଫଳିଲା। ତାପରେ ଚତୁର୍ଥ ବର୍ଷ ରେ ବି ସେଇଭଳି ଭାବରେ କିଛି ପିଜୁଳି ଫଳିବ। ତାଙ୍କୁ ବି ମଧ୍ୟ ସେଇଭଳି ଭାବରେ ବିକ୍ରି କରିବ। ସିଏ ବି ଅଧା ଲାଭ ତମେ ପାଇବ। ତାପରେ ପଞ୍ଚମ ବର୍ଷରେ ଯୋଉ ଫଳ ଫଳିବ। ସେଇଟାରେ ସେ କହିଲେ ଗୋଟେ ଏକରକୁ କଣ କହିଲେ ପାଞ୍ଚ ଲକ୍ଷ ତମେ ଲାଭ କରିପାରିବ। ଆଉ ତାପରକୁ ତା ପାଇଁ ଏତେ କଷ୍ଟ କରିବାକୁ ପଡିବନି। କେବଳ ଖରା ଦିନ, ଶୀତ ଦିନରେ ଟିକେ ପାଣି ତମେ ଦବ। ଆଉ ବର୍ଷା ଦିନରେ ତ ପାଣି ଦବାକୁ ପଡିବ ନାଇଁ। ପିଜୁଳି ବହୁତ ଲାଭବାନ ହବ, ତାପରେ ପ୍ରତି ବର୍ଷ ତମେ ଏ ପିଜୁଳି ବିକ୍ରି କରିକି ବିଭିନ୍ନ ଲାଭ ପାଇବ ଆଉ। ଆଉ ତମେ ଗୋଟେ ଏ ମୁଁ ଶୁଣିଥିଲି ତମର କାଳେ ସପୁରୀ ଗଛ ଲଗେଇଚ ସପୁରୀ କେତେ କଣ ହୁଏ? କେମିତି କଣ ତମ ସପୁରୀ କେତେ ମିଠା ସେଇ ବିଷୟରେ ଟିକେ କୁହ?
ମୁଁ ହଁ ସପୁରୀଟା ଆମ ଗାଁ ରୁ ବାପଘର ଗାଁ ରୁ ତାର ସପୁୁରୀଟା ମତେ ଦେଇଥିଲେ ଆମ ବାପା ଦେଇଥିଲେ। ତାକୁ ଖାଇକି ତାର ଯୋଉ ଅଗଟା ପକେଇକି ସେଟା ଗଛ ହେଲା। ଏଇନେ ମୋର ବର୍ତ୍ତା ମାନେ ଅଠରଟା ସପୁୁରୀ ହେଇଚି। ଅଠରଟା ସପୁୁରୀ ହେଇଛି ଯେ ଆମ ସପୁରି ବହୁତ ସ୍ଵାଦ ମିଠା। ଆମ୍ବିଳା ଖଟା ନୁହେଁ ନାଲି ହଳଦିଆ ପଡିବ ପାଚିନେ। ମିଠା ବହୁତ୍। ଆଉ ଯୋଉ ଆମର ଆ ଆ ସାଙ୍ଗରେ କୌଣସି ଆମର ଖର୍ଚ୍ଚ ନାହିଁ କି ପ ପରିଶ୍ରମ ବି ନାହିଁ ଖାଲି ପକେଇ ଦେଇଚୁ ଉଠୁଚି ଗଛ ତ ଉଠିକି ଫଳିଚି। କିଛି ବେଉଷଣ ତାର ନାହିଁ ତା ଦ୍ଵାରା କିଛି ଆମର ପରିଶ୍ରମ ନାହିଁ। ଔଷଧ ଫୋଷଦ ବି ସେଠି କିଛି ପଡିିନି। ସେ ମନକୁ ସେ ଗଛ ଗୁରାକ ଆସ୍ତେ ଆସ୍ତେ ବଢ଼ି ବଢ଼ି ଏଇ ବର୍ଷ ଟା ଅଠର ଟା ସପରୀ ହେଇଚି। ଆଚ୍ଛା।
ଓହୋ ତାହେଲେ ସେଇ ଯୋଉ ସପୁରୀ ତମେ ଯଦି ଏଇଠି ଆମର ଜଣେ ଖୋଜୁଥିଲେ ସପୁରୀ ନବା ପାଇଁ ମୁଁ ତମ ସହିତ ଟିକେ ଯୋଗାଯୋଗ କରିବି। ତାଙ୍କର କଣ ସବୁ ଗୋଟେ ଫଳ ଅ ଦୋ ଦୋକାନ ରହିଚି ସିଏ ଚାହୁଁଚନ୍ତି ତମର ସପୁରୀ ପିଜୁଳି ଆଉ ଅମୃତଭଣ୍ଡା ବାଡିର ବି ଯଦି ତମର ଅମୃତଭଣ୍ଡା ଥିବ ତାହେଲେ ସେଇ ଅମୃତଭଣ୍ଡାକୁୁ ବି ତମେ ଚାହିଁଲେ ବିକ୍ରି କରିପାରିବ। ସିଏ ସୁନ୍ ଯାହାବି ତମର ମୂଲ୍ୟ ରହିବ। ତମର ସିଏ ସେଇ ଉପଯୁକ୍ତ ମୂଲ୍ୟ ଦେଇ ସେଇ ସପରୀ ଆଉ ଅମୃତ ଭଟାକୁ କିଣିବେ। ଯେ ମୁଁ ତାହେଲେ ଆପଣଙ୍କ ସହିତ ଯୋଗାଯୋଗ କରିବି ଆପଣଙ୍କ ସହିତ ମୁଁ ଯୋଗାଯୋଗ କରିବି କରିଲା ପରେ ଆପଣ ହେଲା ଆ ମତେ କୋଡିଏ କେଜି ଦେବେ ସପ୍ଟି ଆଉ ପିଜୁଳି ଦେବେ କୋଡିଏ କେଜି ଆଉ ଅମୃ ତ ଭଣ୍ଡା ପଚାଶ କେଜି ହିଁ ପାଖାପାଖି ଦେବେ କାରଣ ଯେହେତୁ ରଜଟା ଆସୁଛି ବହୁ ପରିମାଣରେ ଏଇଟା ବିକ୍ରୟ କରାଯିବ ତେଣୁକୁ ମୁଁ ତମକୁ ଯଉ ଯୋଗାଯୋଗ କଲେ ଆପଣ ଭଲ ଭାବରେ ତାକୁ ପୁରା ମାନେ ଭଲ ଭାବରେ ଗୋଟେ ବାନ୍ଧି ଦେଇଥିବେ ଭଲ ଭଲ ପେଟି ବା ପକେଟ ମାନଙ୍କରେ ତାପରେ ଆମକୁ ଆଣିବାକୁ ସୁବିଧା ହବ ଆଉ ଆମେ ତାଙ୍କ ପାଖକୁ ଉଠେଇବ ଆଉ ଆପଣଙ୍କର ଯାହାଵି କିଛି ପଇସା ରହିବ ମୂଲ୍ୟ ମୁଁ ଆପଣଙ୍କ ଫୋନ ପେ ମାଧ୍ୟମରେ ଆପଣଙ୍କ ପାଖକୁ ପଠେଇଦେବି ଆଉ ଆପଣ ଆ ବାଦେ ଆଉ ଆପଣଙ୍କ ବାଡିରେ କଣ ଲଗାନ୍ତି
ଆମର ଏଇ ନାକେ ଅଛି ପଣସ ଅଛି କଦଳୀ ଅଛି ଆଉ ସପୁରୀ ଅଛି ଜାମୁକୋଳି ଅଛି ଆଉ ସେପଟା ଅଛି ଆଉ ଯୋଉ ବେଲ ଅଛି ଆଉ ଯୋଉ ଵେଲ ଅଁ ବଉଳ ଅଁଳା ବଉଳ କୋଳି ଅଛି ଏମିତି ବିଭିନ୍ନ କୋଳି ଅଛି ଆଉ ବାଡିରେ ବିଭିନ୍ନ ଭିନ୍ନ ପ୍ରକାର
ତାହେଲେ ଠିକ ଅଛି ଆମେ ତାହେଲେ ଏଇନାକେ ମୁଁ ରଖୁଛି ଆଉ ପୁ ଯେତେବେଳେ ମତେ ସେଇ ଅର୍ଡର ମତେ ଆଣିକି ଦେବେ ମୁଁ ଆପଣଙ୍କ ପାଖକୁ ଫୋନ କରି ଆପଣଙ୍କର ସବୁ ପ୍ରକାର ଫଳ ଯାହାବି ପନିପରିବା ଯାହାବି ଆପଣ ବିକ୍ରୟ କରୁଛନ୍ତି ମୋ ହାତରେ ଆପଣ ଦେବେ ମୁଁ ଆପଣଙ୍କର ଉପଯୁକ୍ତ ପାରିଶ୍ରମିକ ମୂଲ୍ୟ ଆପଣଙ୍କ ପାଖକୁ ପଠେଇଦେବି ରଖୁଛି ପୁଣି ପଛରେ କଥା ହବା।
ହଁ।